ହ୍ୟାଲୋ।
ନମସ୍କାର।
ହଁ ନମସ୍କାର।
କଣ କରୁଚନ୍ତି?
ଏଇ ଶୋଇକି ଉଠିକି ବସିଛି ଆଉ।
ଓହୋ ଆଉ ଆଜି କଣ ସବୁ କରିଚନ୍ତି।
କିଛି ନାଇଁ ଘରେ ଖାଲି ଖାଇ ପି ଶୋଇକି ମୋବାଇଲ୍ ଦେଖିକି ବସିବା କଥା ଆଉ କିଛି ବି ନୁହଁ।
ସକାଳୁ ଆଜି କେତେବେଳେ ଉଠିଲେ?
ସକାଳେ ଉଠିଲି ଦେହ ଟିକେ ଟିକେ ଖରାପ ଲାଗୁଥିଲା ତ ସେଥିଲାଗି ଆଟା ଆଟା ଦଶ ପନ୍ଦର ରେ ଉଠିଲି। ତାପରେ ଉଠିକି ଟିକେ ଛତୁଆ ପିଇଦେଲି ବ୍ରସ୍ କରିକି ଛତୁଆ ପିଇଦେଲି। ଛତୁଆ ପିଇ ଦେଇକି ତାପରେ ଟିକେ ବସିକି ମୋବାଇଲ୍ କେଞ୍ଚିଲି ତାପରେ ଗାଧେଇଆ କୁ ଗଲି। ଗାଧେଇକି ଆସି ପୁଣି ଖାଇଦେଲି ଏଇ ଏୟା ଆଉ। ତମେ ତମେ କେତେବେଳେ ଉଠିଲ?
ମୁଁ ଆଜି ଛଅଟା ସା ଛଅଟାରୁ ସାତଟା ଭିତରେ ଉଠିଲି ସାଢ଼େ ଛଅଟା ରେ ଭିତରେ ଉଠିକି ସବୁ କାମ ସାରିକି ବସିଥିଲି ତାପରେ ଟିକେ କାଧୁଆ ପାଧୁଆ ସାରିକି ଆଜି ଗୋଟେ ପାର୍ସଲ ଆସିଥିଲା ପାର୍ସଲ ରିସ୍ପି କଲି ତାପରେ ଟିକେ ଘ ଖାଇ ଦେଇକି ଘର କାମ କରୁଥିଲି। କରିକି ପୁଣି ଖାଇଦେଇକି ଶୋଇଥିଲି ଶୋଇକି ଉଠିଲି ଆଉ।
ଓହୋ ଆଉ ଆଜି ଖରଲେ ସବୁ କଣ ଆଇଟମ୍ ହେଇଥିଲା।
ଆଜି ଖରାବେଳେ ଆମର ହେଇଥିଲା ଭାତ ଛୁଇଁ ଆଳୁ ତରକାରୀ ଡ଼ାଲି ଆଉ ଜହ୍ନି ମସଲା ଯୋଉ ଦିଆ ହୁଏ ଆଳୁ ଜହ୍ନି ମସଲା ଆଉ ଆମ୍ବ ଆଉ।
ତମକୁ ଛୁଇଁ ଭଲ ଲାଗେ ଖାଇବାକୁ?
ନାଇଁ ମୋତେ ଛୁଇଁ ଟୋଟାଲି ଭଲ ଲାଗେନା ଖାଇବାକୁ ମୁଁ ଖାଲି ଆଳୁ ଚକୁଡ଼ିକି ଭାତ ଖାଇଦେଇଚି।
ଆଳୁ ଚକୁଡି କି ମାନେ ଆଳୁ ଝୋଳ?
ନାଇଁ ନାଇଁ ମାନେ ସେଇ ତରକାରୀର ଆଳୁ ଆଣିକି ଚକୁଡ଼ିକି ଭାତ ଖାଇ ଦେଇଛି।
ଓହୋ ମତେ ବି ଜମା ଛୁଇଁ ଖାଇବାକୁ ଭଲ ଲାଗେନି।
ହଁ ମତେ ଜମା କେମିତି ପାଟି ଟା ଗୋଟେ କେମିତିଆ କେମିତିଆ ହେଇ
ହଁ ସେ ମତେ ଟୋଟାଲ ଚୋବେଇବାକୁ ହିଁ ଭଲ ଲାଗେନି।
ହଁ।
ଆଉ।
ତମେ କୁଆଡେ ଯାଇଥିଲ ବୁଲିବାକୁ?
କୁଆଡେ ଡିସେଣ୍ଡ ଆମେ ଯାଇଥିଲୁ ଆଠ ଦଶ ଦିନ ହେବ ପୁରୀ ଯାଇଥିଲୁ। ବୁଲାବୁଲି
ତମକୁ ଓଡିଶା ର କୋଉ ଜାଗା ବହୁତ ପସନ୍ଦ?
ପଉୀ ହିଁ ସବୁଲେ ବସନ୍ତ। ମାନେ ଯେତେବେଳେ ଇଚ୍ଛା ପୁରୀ ଯିବାକୁ ହିଁ ଇଚ୍ଛା ହୁଏ ପୁରୀକୁ ଯେତେଥର ଗଲେ ବି ସେ ତେ ନୂଆ ଲୋକ୍ ଦିଏ ମାନେ ନୂଆ ଲାଗେ ମାନେ ନୂଆ ଯେମିତି ଗୋଟେ ନୂଆ ଜାଗା ଆସୁଛି ବୁଲିଆକୁ। ସେମିତି ବେଶୀ ଭଲ ଲାଗେ ସେଠିକି ଯିବାକୁ।
ତମେ ସବୁଆଡେ ବୁଲିଥିବ କିନ୍ତୁ ପୁରୀ ଯେତେ ଥର ଯାଅ ସବୁବେଳେ ନୂଆ ନୂଆ ନୂଆ ନୂଆ ଲାଗେ।
ହଁ ଯେତେ ମାନେ ଯାହା ବି ଯେତେ ଥର ଯାଇ ତା ବର୍ଷରେ ଦି ତା ମାନେ ମାସକ ଥରେ ଗଲେ ବି ପୁରା ନୂଆ ଲାଗିବ। ଯେମିତି କେବେ ଏଇ ଜାଗାକୁ ଆସିନୁ ସେମିତି।
ହଁ। ଆଉ ପୁରୀର ତମକୁ ସବୁଠାରୁ କୋଉ ଜାଗା ଟା ବେଶୀ ଭଲ ଲାଗେ?
ପୁରୀର ତ ଜଗନ୍ନାଥ ମନ୍ଦିର ହିଁ ସବୁଠାରୁ ବେଶୀ ଭଲ ଲାଗେ।
ଆଉ ଯୋଉ ଜଗନ୍ନା ଯୋଉ ଜଗନ୍ନାଥ ମନ୍ଦିର ପାଖରେ ଯୋଉ ମନ୍ଦିର ଭି ତରେ ସବୁ ଜାଗା ଥାଏ ସେଗୁଡା ବହୁତ ଭଲ ଲାଗେ। ଆଉ କୋଇଲିି ବୈକୁଣ୍ଠ ତମେ ଯାଇଛ? ଓହୋ, କୋଇଲି ବୈକୁଣ୍ଠ ସୁନ୍ଦର ଜାଗା ନୁହେଁ? ହୁଁ ଓହୋ।